ହୁଁ ଆରେ ତମ ସେପଟେ ବର୍ଷା ଉଠେଇଚି?
ହଁ ବା ବର୍ଷା ଉଠିଗଲାଣି କଣ ଆଜି ଖେଳ ହବ କି ନାଇଁ କେଜାଣି
ଆମର ବି ଏପଟେ ଏମିତି ବର୍ଷା ଉଠେଇଲାଇଁ ମେଘ ଘେରିକି ଆଇଲାଇଁ କଣ ଖେଳିବା କଣ ନାଇଁ
ଗୁଗୁଲରେ ତ ଲେଖୁଚି କଣ ଚାରିଟା ପାଞ୍ଚଟା ବେଳକୁ ଚାରିଟା ବେଳକୁ କଣ କୋଡ଼ିଏ ପରସେଣ୍ଟ ଆଉ ପାଞ୍ଚଟା ବେଳକୁ ଚାଳିଶ ପରସେଣ୍ଟ ଆଉ ଏପଟ ସାଇଡ ପୁରା ଘଡେଇକି ଘୋଡେଇକି ଅଛି ଆରପଟ
ଆଉ ତାହେଲେ କଣ କହୁଚୁ ସମ୍ବିତ ପାଖକୁ ଯିବା ସିଆଡେ ଖେଳିଆ?
ହେ ସମ୍ବିତ ପାଖକୁ କାଇଁ ଯିବା?
ଆଉ କୋଉଠି ଖେଳିବା?
ଏଇ ମଙ୍ଗଳାରେ ଖେଳିଆଉ କଣ।
ମଙ୍ଗଳା ଗ୍ରାଉଣ୍ଡ ସଟ ଗ୍ରାଉଣ୍ଡ ସଟ ଭଲ ଲାଗୁନି ବେ ଛକା ଚଉକା ଟିକେ ଖେଳିଥାନ୍ତେ।
ଯାତ୍ରା ପଡ଼ିଆ?
ଯାତ୍ରା ପଡିଆ ମିଳୁଚି ଯେ କିନ୍ତୁ ମତେ କାଇଁ ଟିକେ ଭଲ ଲାଗୁନି। ସେ ସୁବୁଧି ସେ ଗୁରୁ ଏମାନେ ଭଲ ଲାଗୁନି ତ ତାପରେ ବି ଇଏ ଯୋଉ ଥିଲେ ଥିଲେ ଏମାନେ ଯଉଁଟା ଝଗଡା କଲେ ମତେ ସେଇଟା ଭଲ ଲାଗିଲାନି।
ହୁଁ ମାନେ ଆଙ୍କ ସହ ଆଙ୍କ ସହ ଗଲେ ସେମିତି ହି ହବ।
ତାହେଲେ କଣ କହୁଚୁ ଏଇ ମଙ୍ଗଳରେ ଖେଳିଦେବା?
ହୁଁ ଏଇ ମଙ୍ଗଳାରେ ଖେଳିବା ଭଲ ଲାଗୁଚି। କ ଆଜି ବର୍ଷା ଫେର ହେଇପାରେ ତାହେଲେ ତ ଆହୁରି କମ୍ ପିଲା ହେଇଯିବେ ବୁଝିପାରୁଚ। କାରଣ ସେତେବେଳେ କଣ ହଁ ବର୍ଷା ହେଲେ ଖାଲି ସେ ଦି ଭାଇ ଶୁଣୁନ ବର୍ଷା ହେଲେ ମନ କ ସେ ଖାଲି ସେ ଦି ଭାଇ ଆସିବେ ଆମେ ଚିକୁଆକୁ ଡାକି ଦବା ଚାରି ପାଞ୍ଚଜଣ ଖେଳିଦବା ଆଉ।
ବ୍ୟାଟ୍ ବା ତାଙ୍କ ପାଖରେ।
ହୁଁ ବ୍ୟାଟ ମୋ ପାଖରେ ଖଣ୍ଡିଆଟା ଅଛି। ଆରେ ହେ ସତ୍ୟ ଭାଇ ଆଉ ରାହୁଲ ଭାଇଙ୍କୁ ଡାକିବାକୁ ପଡିବ। କାରଣ ସିଏ ବ୍ୟାଟ୍ ନେଇକି ଆସୁଚନ୍ତି ସେମାନେ ପା ବ୍ୟାଟ୍ ନେଇକି ଆସୁଚନ୍ତି।
ଗୋଟେ କାମ କଲେ ହଅନ୍ତାନି ଆମେ ଯୋଉ ବ୍ୟାଟ୍ କଲେକ୍ସନ ପାଇଁ ଯୋଉ କହୁଚେ ଏକାଥରେ ସତ୍ୟ ଭାଇକୁ କହିଦବା ତୁ ଦବୁ କିଛିଟା ମୁଁ ଦେବି କିଛିଟା ମିଶେଇକି ବାନ୍ଧିଦବାକି? ନହେଲେ ସେ ସତେଜ ଭାଇ ଯଦି କିଣିଲା ତାହେଲେ ମୁଁ ରଖିଲେ ହବନି ଏଠି ରଖିଲେ ମୁଁ ଆଣ୍ ନ୍ତି ଡେଲି ଡେଲି ନା ସେ କହିହବ କି ମୋ ବ୍ୟାଟ ତୁ କାଇଁ ଏତେ ଡରି କରୁଚି ଏମିତି କହିବ ମତେ ଲାଗୁଚି କହିବ ବୋଲି।
ମୁଁ ତ ଟାଇମ ଅନଟାଇମ ପହଞ୍ଚିବି ତମ କଥା ଦେଖ।
ଦେଖାଯାଉ ସେ ଛାଡ ଭାଇ ଆ ତା କୁ ବ୍ୟାଟ୍ ମାଗିବା ଅପେକ୍ଷା ନିଜ ଗୋଟେ କିଣିଦବା ଭଲ। ଆଁ?
ହୁଁ କି ଯଦି ହବ ତାଙ୍କଠୁ ଗୋଟେ ଭଲ ବ୍ୟାଟଟେ କିଣିଦବା ଆମେ ତାଙ୍କଠୁ।
ହୁଁ ଆଜି ଶିଖୁସ୍ ଆଜିି ଚିକ୍ କୁ ସେୟା ମତେ କହୁଚୁ କହୁଚି ଇ ଆଜି ଯାତ୍ରା ଯିବା ଚାରିଟା ବେଳେ ଯୋଉ କମ୍ପ୍ୟୁଟର ଯାଇଥିଲି ଆଜି।
ନା ନା ମୁଁ ଯିବିନି ଯାତ୍ରା।
ମୁଁ ତ ସେଇଆ କହିଲି ମୁଁ ବି ଯିବିନି। ନା ତୁ କାଲି ସେତେବେଳେ କାହିଁ ଗେଡ ସହିତ ଝଗଡା କରୁଥିଲୁ ଯାତ୍ରା ଯିବା ସେଇଠି ଖେଳିବା
ଏଇଠି ମିଳୁନଥିଲା ବୋଲି ଝଗଡା କରୁଥିଲୁ ନା।
ହୁଁ ମୁଁ ତାକୁ ସେୟା କହିଲି। ହେଲା ମତେ କହୁଚି ନାଇଁ ତୁ ତୁ ସେତେବେଳେ କହୁଥିଲୁ ଏବେ ତ କଥା ହେଲା ଦେଖିଲା ବେଳକୁ ତୁ ଏବେ ଯାଇକି ଓଲଟା କଥା କହୁଚୁ ତୋ କ କଥାବାର୍ତ୍ତା ଠିକ ନାହିଁ ଗେଡ କହୁଚି। ମତେ କହୁଛି ଆରେ ମୁଁ କଣ କରିବି ମୁଁ ସେତେବେଳେ ସିନା କହିଥିଲି ମୁଁ କଣ ଏବେ କହୁଚି।
ନା ନା ସେତେବେଳେ କହିବାର କାରଣ ଥିଲା କି ଆମକୁ ଖେଳିବାକୁ ମିଳୁନଥିଲା ଏବେ ତ ଏଠି କେହି ଆସୁନାହାନ୍ତି। କମ ପିଲା ଖେଳିବାକୁ ମିଳୁଛି ତ ଏଠି ଆମେ ଆମେ ଏଠି ନ ଖେଳିକି ଏତେ ବାଟ କାହିଁ ଯିବୁ ଚାଲି ଚାଲିକି। ଏତେବେଟେ କାହିଁ ଯିବୁ ଲଜିକ କିଛି ଗୋଟେ ଅଛି ନା। ଆମକୁ ତମେ ଯଦି ଗାଡି ରେ ନେଇକି ଯିବ କିଛି ଆମେ ଜିବୁ ଏଥର ଗାଡି ନେଇକି।
ଆଉ କଣ ଏଟା ଚାଲିଚି ଚାଲି ଗଲା ବେଳକୁ ହାଲିଆ ହେଇଯାଉଛି ତା ଝାଳ ନାଳ ଏକା ଖୁଣ୍ଡେ ଆଇଲା ବେକୁ ଆଉ ଧିହରେ ବଳ ନାହିଁ।
ହଁ ମ ମୁଁ ସେଦିନ ଆ। - ଆ-କାଲି ଯୋଉ ଆଇଲି ତାପରେ ରାହୁଲ ଭାଇ ଯୋଉ ବୋଲିଂ କରିୁଥିଲି। ମତେ ଖାଲି ଦେଖିକରି ହଁ ହଁ ମାନେ ଅକ୍ସିଜେନ ହ ପଳେଇଲା ମୋର।
ସେଇ ପା ଏଠି ଏଠି ଏଠି ଯୋଉ ବାଠି ଇଠି ସେ ଯୋଉ ପିରାନା ଭଳିିକା ଆଉଥିଲେ ଏଠି କିଛି ଅକଳିଆ ଲାଗୁଥିଲା ବି ତ ସେମାନେ ବି ଆସୁନାହାନ୍ତି ପିଲା କମିଗଲେ ଆମକୁ ଏଠି ସୁବିଧା ହବ। କିନ୍ତୁ ସେ ଗେଡ ଫେଡକୁ ଡାକିଲେ ମାନେ ସେମାନେ ସେଇ ବା ସେମାନେ ସେ ଆସିଲେ ମାନେ ଏ
ନା ଜ ଜମା ଗେଡ ଭାଇକୁ ଡାକନି ଗେଡ ବହୁତ ମାନେ କଣ କହିବି ଆଉ ଗେଡ଼ ଯଦି ଆସିବ ସେ ଗୋରୁକୁ ଏମିତି ସମସ୍ତ ଙ୍କୁ ଟାଣି ଟାଣି ଆଣିବ କୋତକୁ ତୁମେ ଜାଣିନ
ବ୍ୟାଟ ଟା ତାର ମାଗିବାନି ମୁଁ କହୁଛି ବ୍ୟାଟ ଟା ପରମାନେଣ୍ଟ ଦେଇଦେବା ଆଉ କିଛି ଆମେ ଆଉ ଗୋଟେ ଆଣିବା।
ଚିକୁ ଭାଇ କୁ କହୁନ ବ୍ୟାଟ ନେଇକି ଆସିବେ ଏଠି ଖେଳିବା।
ଭାଇ ବିଶ୍ଵାସ କର ଚିକୁ ଯେତିକି ପଇସା ଦେଲାଣି ମୁଣ୍ଡ ଖରାପ। ସେ ଆର ବ୍ୟାଟ ପାଇଁ ମୁଁ ଦେଇଥିଲି ଦୁଇଶହ ଟଙ୍କା ହେଲା। ଚିକୁ ଏକା ଦେଲା ଛଅଶହ ଟଙ୍କା ସେ ଯୋଉ ବ୍ୟାଟ ଟା ଭାଙ୍ଗିଗଲା। ହେଲା ତାପରେ ଏ ବ୍ୟାଟ ପାଇଁ ଏ ଏ ବ୍ୟାଟ ପାଇଁ ବି ଚିକୁ ଦେଇଛି ପାଆଁସ ଟଙ୍କା ଆଉ ବାକି କି ସେମାନେ ତାଙ୍କର ଯ ଦେଇଥିଲେ ମୁଁ ଏତେ ଦେଇ ନଥିଲି ମୁଁ ଦେଇଥିଲି ବୋଧେ ହେଲା। ତାପରେ ଆଉ ସମୟ ଦେଇଥିଲେ କିନ୍ତୁ
ହଁ ଯଦି ଏଇ ବ୍ୟାଟ୍ ପାଇଁ ଚିକୁ ଏତେ ଟଙ୍କା ଦେଇଛି ଚିକୁ କହୁନ ଏଇଠି ସି ଖେଳିବ ତାକୁ ଚିକୁ ଭାଇ କୁ ଭଲ ଲାଗୁଛି
ସିଏ ଜାଣିପାରୁନି ସିଏ ବୋକାଟା ଭାଇ ସିଏ ଦେଖ୍ ତାଙ୍କର ପଇସା ସେଇ ସେ ତାଙ୍କ ଭାଇ ଆଳିଆ ସିଏ ସବୁ ତାଙ୍କରି ସପୋର୍ଟ ରେ ଯିବେ।
ତାକୁ ହେଠୁ ଭଲ ଲାଗୁଛି ଏବେ ଯାଇ ଖେଳିବାକୁ ତାକୁ ତ କିଛି ମିଳୁନି।
ଆରେ ନମିିଳିଲେ ବି ସେ ତାଙ୍କ ସହିତ ଖୁସି ଅଛି ତୁ ଦେଖେ
ହଁ ସେ ତ ଗାଡିରେ ଆଉଚି ଗାଡି ରେ ଯାଉଛି ତାର ପ୍ରୋବ୍ଲେମ କଣ?
ହୁଁ ନାଇଁ ସିଏ ସିଏ ସଦା ବେଳ ପାଇଁ ବି ମୁଁ ବୁଝିପାରୁନି ସେମାନେ ସଦାବେଳେ ପାଇଁ ତୋ ଉପରେ ନଜର ତାଙ୍କର ଯେତେବେଳେ ଯାହା ହେଲେ ବି ତତେ ଗାଳି କରିବା ଯାହା ହେଲେ ବି ସେ ସହି ପାରୁନାହାନ୍ତି। ଚିକୁ ବି ଗୋଟେ ସତରେ ଭାଇ କଥା କଥାରେ ଗୋଟେ ନାଁ କଣ ଉଠିବୁ ଏତେ କଣ ଯେ ପ୍ରତି କଥାରେ ନା ନା ସେ ଅମୁଲକୁ ବ୍ୟାଟ ଦେ ନା ସେ ଭାଙ୍ଗି ଦଉ ଆରେ ନ ନା ସେ ଅମୁଳକୁ ଡାକ ନା ଆମେ ଏକା ଏମିତି ଆମେ ଖେଳିବା। ସେଇ କଥା ଆରେ ଏତେ କଣ ଯେ ଦେଖୁଛୁ ତୁ ଯେମିତି ଖେଳିବୁ ସିଏ ସେମିତି ଖେଳିବ ଏତେ କଣ ନଜର ରଖୁଛୁ।
ମୁଁ ତାପରେ ହଁ
ସିଏ ଖାଲେ କହୁ ତାଙ୍କରି ସପୋର୍ଟରେ ତାଙ୍କ ଭୋଇ ସାହି ରେ ଯାହା କହିବେ ଚିକୁର ସେଇୟା ସେ ଯାହା କହିବେ ଇଏ ବି ସେଇୟା କରିବ ସତ କଥା। ଆରେ ଖାଲି ଚିକୁ ଦେଖେ ପଇସା ପତ୍ର ମ୍ୟାଟର ତାପରେ ନିଜର ସାଙ୍ଗ ଟା ସେଇ ଯୋଗୁରୁ କିଛି କହିହେଉନି। ନହେଲେ ତା ସହିତ ସାଙ୍ଗ ହେବାକୁ ମୋର ମୋଟେ ଇଛା ନାଇଁ ଏଇ ଯୋଉ ପରୀକ୍ଷାରେ ଯୋଉ ଆମର ଆନ୍ସର ଯୋଉ ଥିଲା ଯୋଉ ହେଲା ମୁଁ ତା ଯୋଉ କହୁଥିଲି କହୁନଥିଲି କି ସେଦିନ ତୋତେ। ସେଇ ବିଷୟରେ ମୁଁ ତାକୁ କହିଲି ନା ନାଇଁ ନାଇଁ ନାଇଁ ମୁଁ ସେଇଟା କରିପାରିବିନି ଆମ ପିଲା ରାଜି ହେବେନି। ତୁ ତାକୁ ପଚାରୁଛୁ ତ ତମ ପିଲା ରାଜି ହେବେ ନା ନାହିଁ ମୁଁ ତାପରେ ମୁଁ ତୋତେ କହିଲ ଆରେ
ପିଲାଙ୍କୁ କହୁଛି ଶାଗର ଏଇଟୁ କିଣିବନି ସିଏ ଅଧିକ ଟଙ୍କାରେ ଦଉଛି।
ହଁ ଛାଡ ଛାଡ ସେ ବେକାର କଥା। ଆ ବହୁତ ଚିଡ଼ା ଲାଗିଲା ସେଦିନ ତୁ ଗୋଟେ ନିଜ ସାଙ୍ଗଟେ ଗୋଟେତୁ ତୁ ଗୋଟେ ଏମତି କହିବୁ। ତାପରେ ଦେଖିବୁ ତାଙ୍କ ବୋଇ ସେଇଆଡେ ଯାହା କହିବେ ଚିଗୁର ସେଇଆ ସଦାବେଳ ପାଇଁ ସେ ଜୀବନ। ଥିବ ନାଁ କେରେ ଆମ ନାଁରେ ଆମ ଆଗରେ ଗବୁ ଥିବ ତା ନାଁରେ। ହେଲା ଏ ଜୀବନ ଏସା ଜୀବନ ତେସା ଏମିତି ଗପୁଥିବୁ। କିନ୍ତୁ ଯେତେବେଳେ ଜୀବନ ଫେରିକ ଆସିବେ ତାଙ୍କ ସପୋଟିୟା ନେଇଯିବ ସାଙ୍ଗେ ସାଙ୍ଗେ।
ହୁଁ।
ତାପରେ ସେ ଗେଡ ଗୋଟେ ପକାର ନୋକ। ସିଏ କାହାକୁ କିଛି ନ ପଚାରିକି ଆଗିଲା ସମସ୍ତଙ୍କସଇତ ମ୍ୟାଚ୍ ଲଗେଇ ଦଉନକି। ତାର କହିଦେଉ ଜେ ଶୁଣୁ
ନା ମୁଁ ଜାନନୀ ଘେଡ଼ ଏ ଏତେ ଖେଳ ପାଇଁ ଏତେ ଭିତରେ କାଇଁ ପଶିଚି ତାକୁ କଣ କମିଶନ ମିଳୁଚି ତା? ଏକତା ଖେଳ ନେଇଁ। ହଁ ତୁଗୋଟେ ଖେଳାଳି ହେଇଥାନ୍ତୁ ନା ତୋର ଖେଳ ବ୍ୟାଟିଂ ଅଛି ନା ବୋଲିଂ ଅଛି।
ତାପରେ ସିଏ ବି ବହୁତ ମାନେ ମିଛ କଥା ବି ସମସ୍ତଙ୍କୁ କଉଚି କୋଉ ସତ କଥା ବି ତାଙ୍କଠୁ କାଈ ମୁଁ କିଛି କାଇଁ ଜାଣିପାରୁନେଇଁ। ସେ ମତେ କଉଚି ମୁଁ କେବେଠୁରୁ ଖେଳୁଚି ମୁଁ ମାରେଇ ମୁଁ ଇଏ କରେ। ମୁଁ କଇଲି ତୋ ଖେଳ ଦେଖିକିତ ମତେ କାଇଁ ଲାଗୁନି କିଛି।
ହୁଁ।
ତାପରେ ନ କାହାକୁ କିଛି ନ ପଚିରି ତୁ କେମିତି ଖେଳଟା କୁ ଡିସାଇଡ କରଦୋଉଚୁ। କଉଜି ନାଇଁ ନାଇଁ ଆଜି ଏସା ଖେଲ ଦବା। ଏ ଆଜି ସେଠି ମ୍ୟାଚ୍ ଅଛି। ଆରେ ତୁ ପଚାରିଚୁ ଆଗ ପିଲା କିଏ ଫାଙ୍କା ଅଛି ନା ନାଇଁ। ନା ପିଲା କଣ ଫାଙ୍କା ପିଲା ସମସ୍ତେ ଆସିବେ। ବୁଝୁନି କଥାଟାକୁ।
ହୁଁ। ବର୍ଷା ତ କଣ ଉଠିଲାଣି ଆଉ।
କଣ କରିବା ତମର କଣ ରୋଷେଇ ବିରିୟାନୀ? ତମର କଁ ରୋଷେଇ ବିରିୟାନୀ?
କଣ କଉଚ?
ରୋଷେଇ କଣ ତମର ବିରିୟାନୀ?
ନା ବିରିୟାନୀ ନୁହେଁ। ଆଜି ବା ଗୁରୁବାରେ।
ଚାଲୁନୁ ଗୋଟେ ବିରିୟାନୀ ଫିଷ୍ଟ୍ କରିବା। ଚିକୁ ବି କୋଉଚିଚିକୁ କୋଉଚି ରାଜା ବି ରାଜି ଅଛି। ରାଜା କିଏ ମନଅଛିଟି ତୋର?
ହୁଁ ହୁଁ।
କିଏ କଇଲୁ ଆସଥିଲା ଆଗରୁ ଆମ ସଇତ କ୍ରିକେଟ୍ ଖେଳିବାକୁ। ଆମେ ସବୁ ପ୍ଲାନିଂ କରୁଚୁ। ଆରେ ବହୁତ କମ୍ବ କମ୍ ପଇସା ଏଇ ବୋଲେ ସେ ଅଶି ଟଙ୍କା ଖଣ୍ଡେ। ଦବୁ ଆଉ କଣ ମିଶିକି ବିରିୟାନୀ କରିକି ଖାଇବା?
କରିକି କିଏ ଖାଇଏରା। ଶୁଣୁନ ତାଠୁ ବେଟର ମୁଁ କଇବି ମୋ ପାଖରେ ବଢିଆ ଆଇଡିଆ ଅଛି କଣ କଇଲ?
ହୁଁ।
ଆମେ ବିରିୟାନୀ ସବୁ କିଣା କିଣି କରଦେଇକି ଯାଇକି ବଇଞ୍ଚ
କିଣା କିଣି କଲେ ବହୁତ ମାନେ ପଇସା ହେଇଯିବ। ମାନେ ପିଲା ଦେଖେ ଇଏ ଚିକୁ ଗୋଟେ ଯାଣଥିବୁ ସିଏ ମାନେ ପୁରା ରାକ୍ଷାସ। ସିଏ ଖାଇପାରିବ ମାନେ ଖାଇଵା ସରିବ।
ହୁଁ ନହେଲେ ଶୁନୁନ ଦିଟା ଦିଟା ଚିକେନ ବିରିୟାନୀ କେତେ ଟଙ୍କା ପଡିବ?
ଆଭରେଜ ଟା ଯଦି ସବୁଠୁ ଲୋଏଷ୍ଟା ଧରିବୁ ଭୁବନେଶ୍ଵରରେ ମତେ ଲାଗୁଚି ଶହେ ତିରିଶ। ମୋତେବି ତାପରେ ସେଠି ଖାଇବାକୁ ଏତେ ଭଲ ଲାଗିବନି। ନେଦି ହାଇଏଷ୍ଟ ଧରିବୁ ତ ବହେ ଅଛି। କିନ୍ତୁ ମୁଁ ସେ ରୟାଲ ବିରିୟାନୀ ଟା ବେଷ୍ଟ। ଭୁବନେଶ୍ୱରରେ ଜେତ
ଶୁଣ ରୟାଲ ରୟାଲ୍ ବିରିୟାନୀରୁ ଦିଟା ଫୁଲ୍ ଗୋଟେ ହାଫ୍ ନେଇ ଆସିବା।
ହଁ ହଁ ଯାଉଚି ଯାଉଚି।
ହଁ ଦିଟା ଫୁଲ୍ ଗୋଟେ ହାଫ୍ ନେଇ ଆସିବା। ତାପରେ ଖଲି ପତ୍ର ସବୁ ଧରି ଆସିବା।
ହୁଁ
ଆମେ କେତେ ଏକ, ଦୁଇ, ତିନି, ଚାରି, ଚାର୍ ଜଣ ଯିବା ବଇଁଛଆକୁଛି।
ଆଚ୍ ହଁ ଯେ କିନ୍ତୁ ଚକୁଟା ବୋହୁତ ଖାଇବ। ସିଏ ମାନେ ତାର
ଆ ସିମିତି ଆଉ କଁ ହବ। ମିଶିକି ଖାଉଚୁ ମାନେ ଡିଭାଇଡ୍ ହବ।
ଅଁ ତାପରେ ସୋମ୍ୟକୁ ମିଶେଇଆ କି ସୋମ୍ୟକୁ।
ହଁ ସୋମ୍ୟକୁ କହୁନ ଆମ ପାଇଁ ଆଣିଦବ, ଚିକେନ୍ ଅ ଅଧିକ ଟିକେ।
ଆଁ ନାଇଁ ମୁଁ କଉଥିଲି ହାତୁରୁ କିଣି ନେଇଗଲେ ଏକ୍ ରେ ରାସନ କଣ ଚିକୁୁଙ୍କର ଦୋକାନ ନା ତାଙ୍କ ଦୋକାନରୁ ସବୁ ରାସନ ଜିନିଷ ନେଇଆସିକି ଚିକେନ୍ କଥା ଆମେ ବୁଝିଦବା। ଚିକେନଟା ଆଣିଦବା, କେତେ କଁ ରେଟ୍ ଅଛନ୍ତି? ମୋର ଗୋଟେ ପଠାଣ ଅଙ୍କଲ୍ ବି ଚିହ୍ନା ଅଛନ୍ତି।
ସେମିତି କଲେ ବି ହବ। ଖିଚିଂ ଯା ଯାହା କରିବା ବଇଁଛୁଆ ହିଁ କରିବା, ବଢିଆ ଜାଗା।
ହଁ ଯେ କିନ୍ତୁ ରୋଷେଇ କାହାକୁ ତତେ ରୋଷେଇ ଆସିବ।
ମତେ, ମତେ ହାଁ ଆସିବ। ମୁଁ ସେଇ କାଠ ଫାଠ ଚୁଲି ଫୁଲି ଜଳେଇଦେବି।
ନାଇଁ ତୁ ଚୁଲି ଜଳେଇଦବୁ ମତେ ସେ ମସଲା କଷାଟା ଆସିବ। ତା ପରୁଠୁ ଯୋଉ ଷ୍ଟେପ୍ ଚିକେନ ପକେଇଆ ତା ଉପରେ ଭାତ ପକେଇଆ। ଇରେ ହି ହଁ ରେ ସୋମ୍ୟକୁ ଆସିବ। ହଁ ଆରେ ହଁ ସେଦିନ ଭୋଜି ହେଲା ହେଲା ଆମୁକୁ କିଛି ଜଣା ନଥିଲା। ଆମୁକୁ ସେଇ କଣ ଭାତ, ତକାରୀ, ଚିକେନ ତରକାରୀ ଏଇଗୁଡା ସବୁ ଜଣା ଅଛି। ଏ ଯୋଉ ଉଁ କଣ କଇଲୁ କୋବି ଛଣା ଆଉ ଏଇ ଯୋଉ ଯାହା ସବୁ ଏକ୍ସଟ୍ରା ଜିନିଷ ରହିଲା। ଏଗୁରା ଆମୁକୁ କିଛି ଜଣା ନଥିଲା। ସୋମ୍ୟ ଭାଇ ନିଜେ ଗଲା କମ୍ଫ୍ଲର୍ ଫମ୍ଫ୍ଲର୍ ଆଣିକି ପୁରା ପୁରି ଭଲକି ମାର୍ ଦେଇକି ପୁରା ଛାଣିଦେଲା ଆଉ। ପୁରା କଡକଡିଆ ଲାଗୁଥିଲା।
ସୁମାକୁ ଡାକ। ସୋମ୍ୟାକୁ ଡାକ ଏ ବର୍ଷ ଏଣ୍ଡ୍ ଆଡିକି ଗୋଟେ କରିଦବା।
ହଉ ହଉ।
ତ ସରୁ ସରୁ ଗୋଟେ କରିଦବା ଭାବୁଥିଲି। ନା ଏଇ ଏବେ କରିବା ଏଇ ରିସେଣ୍ଟରେ
ରିସେଣ୍ଟ୍ଲି ବର୍ଷା ତ ଏବେ ଜଷ୍ଟ ବର୍ଷା ପକଉଚି ନା, ଏଇନା ଏଇନା କଲେ କଷ ଲାଗିବ। ପାଗଟା ଟିକେ ନାକୁ ଭଲ୍ ଦେଇଥିବ। ଆଉ ବେଶୀ ବର୍ଷା ହେଲେ ମାନେ ଓଦା ମୋଦା ଲାଗିବ। ଆଉ ଏଇନା ବି ବୋହୁତ ଜୋରେ ଭଲ ଲାଗିବ। କାରଣ ବର୍ଷାଟା ଏବେ କଣ ନୂଆ ନୂଆ ବର୍ଷା ପକଉଚି ନା। ଆ ସେତବେଳେ ଯିବୁ ଖାଲି କାଦୁଅ ଭାଇ ସରସର। ତାପରେ ସମେତେ ଦେଖିବୁ ଏକା ସହିତ ଉଠି ଆଇଥିବେ।
ନହେଲେ ଅନା ଆନା ମାନେ ବ-ବର୍ଷ ସରିଲା ବେଳୁକୁ ନ୍ୟୁ ଇୟର ବେଳୁକୁ ଶୀତ ପାଗ ଦେଇଥିବ।
ଶୀତରେ। ବୁଝୁନ କଥାଟା। ଶୀତ ପାଗେରେ ସମେତେ ଏକ୍ଜୁଟ୍ ହେବେ।
ତାପରେ ନ୍ୟୁ ଇୟରକୁ ନା ସବୁ ଲୋକ ସିଆଡେ ପଳି ଆସିବେ।
ହଁ ବା ଆର ଥରକ ଯୋଉ ଆମେ ଗଲୁ ଇଠେଇଁ, ଏ ଯୋଉ ବାଙ୍କୁଆଳ ଯୋଉଠେ ଆମର ଇଠେଇଁ ଏଁ କଁ କଇଲୁ ବାଲିଯାତ୍ରା ହଏ। ସେ ବାଲିଯାତ୍ରା କତିରେ ଆମେ ପକେଇଥିଲୁ ହେଲା। ସିଏ ଆମ କତିରେ ଆଉ ଜଣେ ଲୋକ, ଆଉ ଜଣେ ଗୋଟେ ଫ୍ୟାମିଲି ତାଙ୍କ ସହିତ ଆଉ ଜଣେ ଲୋ କ ଇରେ ଏକାଥରେ ସମତେ ମିଶିକି ପୁଣି କଣ କହୁଥିଲି କହିଲୁ? ଆମେ ଯାହା ଯାହା ଆଇ ଟମ୍ କରିଆ ସବୁ ସେୟାର କରି ଖାଇଆ।
ହେଇ ସେ ଭଗବାନ୍।
ଆଚ୍ଛା ତ ଆ ଜଣ ଜଣଙ୍କର ଭଲ ଆଇଟମ୍ ହେଇଚି। ଆଉ ଜଣ ଜଣଙ୍କର ସାଧା ଲୋକ। ହେଲା ଆମର ତ ଚିକେନ୍ ପାଟି। ତାଙ୍କ ଠୁ ସାଧା ଆଇଟମ୍ ନେଇକି ଆଇଁଷ ଆଇଟମ୍ ନା ନା ଥାଉ ଥାଉ ଆମୁକୁ ଦିଅନି।
ହୁଁ।
ସେଦିନ ରାଇସ୍ ଟା ସ ସର୍ଟେଜ୍ ହେଲା ଫୋପାଡିଲୁ ଭାଇ ମତେ ବହୁତ ବାଧିଲାରେ। ଭରା ମାନେ ଭା ତ କହୁଚି ମାନେ ଗୋଟେ ଲିମିଟରେ ଗୋଟେ ଯେ ଯେତିକି ପିଲା ଖାଇବ ସେଇ ହିସାବରେ। ଇଏ ମାନେ ନଦି ଚାଲିଚନ୍ତି ନଦି ଚାଲିଚନ୍ତି ନାଇଁ ଖାଇବେ ଲୋକ। ଖାଇବେ ପାଞ୍ଚ କିଲେ ଚାଉଳ ଖାଇବେ। ଭାଇ ତୁ ଗୋଟେ କଥା କଇଲୁ। ଆମେ ଦଶ ଜଣ ଲୋକ ହେଲା, ଦଶ ଜଣ ପିଲା। ଦଶ ଜଣ ପାଞ୍ଚ କିଲ ଚାଉଳ ଖାଇଦେବେ କଥା କଉଚୁ।
ହାଁ ହଁ ତିନି କିଲେ କି ଦି କିଲେ ହବ?
ହଁ ଦି କିଲେ କି ମାକ୍ ମ୍ୟାକ୍ସ ଟୁ ମ୍ୟାକ୍ସ ସାଢେ ଦି କିଲେ କି ତିନି କିଲେ ତିନି କିଲେ ଧର ହାଏଷ୍ଟେ। ପାଞ୍ଚ କିଲୋ ଦି କିଲୋ ଏକ୍ସଟ୍ରା ଫୋପଡା ହେଲା ମାନେ ସେଠି ଯୋଉ କୁକୁର ଫୁକୁର ବି ଅଛନ୍ତି ମାନେ ତାଙ୍କର ମାନେ ଖାଇ ପିଇକି ମାନେ ତାଙ୍କର ଏମିତିଆ ମାନେ ତାଙ୍କ ଦେହରେ ଚର୍ବି ହେଇଯାଇଛି ସିଏ ମାନେ ସେ ଭାତ ବି ଖାଉନାହାନ୍ତି ଆଉ। ସେ ସେ ଭାତରେ ମୁହଁ ବି ଲଗଉନାହାନ୍ତି ସେ କହୁଚନ୍ତି ଅମା କୁ ଖାଲି ଚିକେନ୍ ମଟନ୍ ଦିଅ ସେ ଭାତ ଚଳିବନି ଆମକୁ ଭରା ଜିନିଷ ଫୋପାଡ଼ିଲୁ ତାପରେ ତାପରେ ଇଏ ଯୋଉ ଖାଇଆ
ଏଇ ଯଉ ଆମର ଏ ଯେଉ ବିଲେଇଟା ନୁହେଁ ବ୍ରାଉନି ବିଲେଇ ବୋଲି ଦେଖିନ?
ହଁ ହଉ।
ସିଏ ଆସିବ ମାନେ ସିଏ ଖାଲି ମାନେ ମିକ୍ସଚର ମୁଡ଼୍କି ସବୁ ନମକିନ୍ ଜିନିଷ ଖାଇବ ତାକୁ କ୍ଷୀର ଦବା କୁ ଗନ୍ଧେଇବ।
ସେ ପା ସିଏ ମାନେ ତାଙ୍କ ଖାଇ ଖାଇ ତାଙ୍କର ମାନେ ବହୁତ୍ ତାଙ୍କର ମାନେ ବହୁତ୍ ମାନେ ଇଏ ହେଇଗଲାଣି ତାପରେ ଇଏ ଦଉ ଖାଇଦେଲ ଖାଇଦେଲ ତାପରେ ଲାଜ ଜାକେ ବି କେହି ରହିବେନି ଖାଇ ଖାଇଲେ ସାଙ୍ଗେ ସାଙ୍ଗେ କଟିବେ କାରଣ ଲାଜ ଜାକେ ରହିଲେ ଧୁଆ ଧୁବି କରିବାକୁ ପଡିବ ନା କି। ହଁ ବା ଆରେ ତୁ ଧୁଆ ଧୁଇ କର କି ନ କର ପାଖରେ ହେଲେ ଆଟଲିଷ୍ଟ୍ ଛିଡା ହ। କେତେବେଳେ କଣ ଦରକାର ହେଲା ସର୍ଫ ଦରକାର ହେଲା କିମ୍ବା ଯୋଉ ବାସନ ମଜା ଦରକାର ହେଲା କିଛି ଗୋଟେ ଦବୁ ଆମେ ଆମର ଧୁଆ ଦୁଇ କରି ଦବୁ ଆମେ ଯେତେ ସବୁ ରହିଲୁ। ମହାନ୍ତି ସବୁ କାମରେ ଏକସ୍ ପଟ ମୁଁ ସେଯୋଉ ମହାନ୍ତି ଠୁ ପଇସା ନେଲିନି ଓଲଟା ତା ପାଇଁ ମୁଁ ଦେଇଦେଇଥିଲି ମହାନ୍ତି ମୁଁ ଜାଣିଛି ନା ଇଏ ଧୁଆ ଧୁଇ କେଇ କରିବେନି ମହାନ୍ତି ଏକା କରିବ ତାକୁ ଡାକିନେଇଗଲି ଭାଇ କହନି କହନି ମୁଠାଏ ବାଲି ନେଲା ହେଲା ଆଉ ଏଇ ଯୋଉ ବି ଭୀମ ସାବୁନ୍ ଥିଲା ହେଲା ଭୀମ୍ ସାବୁନୁ ବାଲି ଏତିକି ନେଇ ଭାଇ କହନି ଘଷିଦେଲା।
ଗୀତା ଲାଗାମ ଆମୁକୁ କହିଲା କି ଗୋଟେ ଭିଡିଓ ଆଣି ହଁ ହଁ ହଉ ମୁଁ ବି ଯାଉଛି।